ନମସ୍କା ନମସ୍ତେ!
ହ୍ୟାଲୋ!
ହାଲୋ!
ନମସ୍ତେ ବନ୍ଧୁ।
ହଉ ନମସ୍କାର ନମସ୍କାର!
କଣ କରୁଥିଲେ?
ହେଇ ମୁଁ ଏବେ ବସିଥିଲି ଟିକେ ଟିଭି ବି ଦେଖୁଥିଲି! ତ ଏବେ ଟିକେ ଛାତ ଉପରକୁ ଆସିଚି ଟିକେ ଥଣ୍ଡା ହାୱା ଖାଇବା ପାଇଁ।
ଭଲ ଖରା ଦିନ ଥଣ୍ଡା ପବନ ଖାଅ।
ହଁ ସେଇଆତ ଆଉ! ଥଣ୍ଡା ପବନ ଖାଇବାକୁ ଆସିଚୁ।
ଆଉ ଆଜି ସନ୍ଧ୍ୟାରେ ଜଳଖିଆ ଙ୍କ କରିଥିଲେ।
ଜଳଖିଆ ମୁଁ ରୁଟି ଭଜା ଖାଇଥିଲି। ଆଉ ସିମେଇ ବି ଅଛି ଖାଇବା ପାଇଁ ତ ଖାଇବି ଆଉ
ଭଲ ଆଉ ଆଉ ଦେହ ଫେଅ ଭଲ ଅଛି ତ?
ହଁ ସେମିତି ବେଳେ ବେଳେ ଦେହ ଖରାପ ହୁଏ ବେଳେ ବେଳେ ଭଲ ବି ଥାଏ
ନା ଦେହର ଯତ୍ନ ନବା କଥା।
ହଁ ଏଇଟା ତ ହଁ ଏଇଟା ତ ନିହାତି ଆବଶ୍ୟକ। ଦେହର ଯତ୍ନ ନ ନେଲେ ଆମକୁ ଆଉ କିଏ ସାହାଯ୍ୟ କରିବ। ନିଜେ ନିଜର ଯତ୍ନ ନବା ଦରକାର।
ଆଉ ଆଜି ଗୋଟେ ବିଷୟରେ ଆମେ ଜାଣିବା।
କୋଉ ବିଷୟରେ?
ମାନସିକ ଚାପ ଓ ତାର ସମାଧାନ ବିଷୟରେ
ହଁ ହଁ ଏଇଟା ତ ଭଲ କଥାଟା କଥା ହେଲେ ବି ଆମେ କିଛି ଶିଖିପାରିବା ନୂଆ ଜାଣିପାରିବା
ହଉ ଚାଲ ଚେଷ୍ଟା କରିବା କାଳେ କିଛି ଟିକେ ନୂଆ ଶିଖିବା
ହୁଁ ହୁଁ ଆଜି ତୁମେ କେମିତି ଅଛ?
ହଁ ମୁଁ ଭଲ ଅଛି କିନ୍ତୁ ଆଜିକାଲି ଅଧିକ କାମ ଆଉ ପଢ଼ାର ଚାପ ଯୋଗୁଁ ମୁଁ ଟିକେ ଚିନ୍ତିତ ଅନୁଭବ କରୁଛି ଆଉ।
ହଁ ଆଜିକାଲି ଅନେକ ଲୋକ ମାନସିକ ଚାପ ର ସମ୍ମୁଖୀନ ହେଉଛନ୍ତି ପା। ତୁମ ମତରେ ଚାପର ମୁଖ୍ୟ କାରଣ କଣ?
ମୁଁ ଭାବୁଛି କି ମୋ ମତରେ ହଉଛି ସମୟ ସଠିକ ପରିଚାଳନା ନ କରିବା ଆଉ ଅତ୍ୟଧିକ ଆଶା ରଖିବା ଆଉ ଭବିଷ୍ୟତକୁୁ ନେଇ ଚିନ୍ତା କରିବା ହଉଛି ପ୍ରମୁଖ କାରଣ। ଯୋଉଟା ପାଇଁ ମାନେ ଆମେ ଅଧିକ ମାନସିକ ଚାପର ଶିକାର ହୋଇଥାନ୍ତି କଣ କହୁଛ ମୁଁ ଯାହା କହିଲି ଠିକ କଥା ନା?
ଠିକ କହିଲ ଚାପ ବଢିଲେ ଆମର ସ୍୍ୱାସ୍ଥ୍ୟ ଓ କାର୍ଯ୍ୟକ୍ଷମତା ଉପରେ ମଧ୍ୟ ପ୍ରଭାବ ପଡେ।
ଆଜିକାଲି ଅନେକ ଲୋକ ମାନସିକ ଚାପର ସମ୍ମୁଖୀନ ହଉଛନ୍ତି ନା?
ଠିକ କହିଲ ଚାପ ପଡିଲେ ଆମର ସ୍ଵାସ୍ଥ୍ୟ ଓ କାର୍ଯ୍ୟକ୍ଷମତା ଉପରେ ମଧ୍ୟ ପ୍ରଭାବ ପଡେ।
ହଁ ନିଶ୍ଚୟ ଏହା ଏକାଗ୍ରତା ବି କମାଇ ଦିଏ ଆଉ ମନକୁ ଅସ ଶାନ୍ତ ବି ମଧ୍ୟ କରିଦିଏ ଯୋଉଟା ପାଇଁ ଆମ ଦେହ ମଧ୍ୟ ଖରାପ ହେଇଥାଏ। ଆମେ ଠିକ ସେ କାମ ମଧ୍ୟ କରିପାରନ୍ତିନି ଉଁ ସେଥିପାଇଁ ଦେହଟା ନିହାତି ଭଲ ରହିବା ଆବଶ୍ୟକ ନା କଣ?
ତାହେଲେ ଏହାର ସମାଧ କଣ ହୋଇପାରିବ?
ଏହାର ସମାଧାନ କହିବାକୁ ଗଲେ ଅ ମୁଁ ଭାବୁଛି କି ଅ ନିଶ୍ଚୟ ମାନେ ନିୟମିତ ବ୍ୟାୟାମ ଯୋଗ କରିବା ଦ୍ଵାରା ଆଉ ଯଦି ତମେ ସବୁବେଳେ ଧ୍ୟାନ କରିବ ତାହେଲେ ସେ ସେଟା ବି ତମକୁ ସାହାଯ୍ୟ କରିବ ଦେହ ସୁସ୍ଥ ରଖିବାରେ। ଆଉ ସକାରାତ୍ମକ ଚିନ୍ତାଧାରା ଆଉ ତମେ ଯଦି ସବୁବେଳେ ଖରାପ ଚିନ୍ତାଧାରା କରିବ ଅନ୍ୟ ମାନଙ୍କ ପାଇଁ ଅନ୍ୟମାନାନଙ୍କର ଖରାପ ଚିନ୍ତା କରିବ ନିଜ ପାଇଁ ଖରାପ ଚିନ୍ତା କରିବ ତେବେ ଏଟା ତମ ଉପରେ କଣ ଗୋଟେ ଖରାପ ପ୍ରଭାବ ପକେଇବ ନା ନାଇଁ? ସେଥିପାଇଁ ଆମକୁ ଚାପ ଟାକୁ କମେଇବାକୁ କଣ ଏଇ ଗୁରା ସବୁ ସାହାଯ୍ୟ କରେ। ଏଇ ଗୁରା ତମକୁ କଣ ସାହାଯ୍ୟ କରିବ ତମର ଉନ୍ନତି ପାଇଁ।
ମୁଁ ମଧ୍ୟ ଶୁଣିଛି ଯେ ପରିବାର ଓ ବନ୍ଧୁ ମାନଙ୍କ ସହ ସମୟ ବି ତେଇବା ମନକୁ ଶାନ୍ତି ଦେଇଥାଏ।
ହଁ ଏଇଟା ବହୁତ ଏଟା ପୁରା ଠିକ କଥା। ତମେ ଏକ୍ ସବୁବେଳେ ଦେଖିବ ଏକାଠି ବସିଲେ ତମକୁ ଗୋଟେ ମାନେ ମନର ଗୋଟେ କେମତି। ଖରାପ ଚିନ୍ତାଧାରା ଆସିବ ଯଦି ତମେ ସବୁବେଳେ ତମ। ଫ୍ରେଣ୍ଡ ହଉ ତମ ସାଙ୍ଗ ହଉ ତମ ଘର ପରିବାର ସଦସ୍ୟ ତାଙ୍କ ସହିତ ଯଦି ତମେ କଥା। ଥାବୁ କଣ ଏଇଟା ତମକୁ ସାହାଯ୍ୟ କରିବ ତମର। ଉନ୍ନତି କରିବାରେ ତମ ଦେହ ସୁସ୍ଥ ରଖିବାରେ।
ହଁ ଆଉ ଏକ କଥା ଆମେ ମୋବାଇଲ ଓ ସାମାଜିକ ଗଣମାଧ୍ୟମରେ। ଅତ୍ୟଧିକ ବ୍ୟବହାର ମଧ୍ୟ ଦୂରେଇ ରହିବା ଉଚିତ୍।
ହଁ ହଁ ଏଟା ବି ନିଶ୍ଚୟ। ଯଦି ଆମେ ସମୟର ସଦୁପଯୋଗ ନ କରିବା। ଶୃଙ୍ଖଳିତ ଜୀବନ ଶୈଳୀ ମାନସିକ ଶାନ୍ତି କଣ ଆଣିଦିଏ। ଏଇଟା ଠିକ କଥା ନୁହଁ କି ତମେ ଯଦି।
ଠିକ୍।
ହୁଁ।
ଆଜିର ଆଲୋଚନା ରେ ଆମେ ଜାଣିଲୁ ଯେ‌। ଚାପ ଜୀବନର ଏକ ଅଂଶ କିନ୍ତୁ ସଠିକ ପଦକ୍ଷେପ ନେଲେ ଏହାକୁ ନିୟନ୍ତ୍ରଣ କରିହେବ।
ହଁ ଏଟା ତ ପୁରା ଠିକ କଥା। ଯଦି ସୁସ୍ଥ ମନ ସୁସ୍ଥ ଶରୀର କଣ ଯଦି ନ ରହିବ ତାହେଲେ ଏଇଟା କେମିତି କମେଇବ। ଏୟା ହିଁ ଆ କଣ ସଫଳ ଜୀବନର ଏଇଟା କଣ ଗୋଟେ ଚାବି କାଠି ଭଳିଆ କାମ କରେ।
ହୁଁ।
ନା କି ଯଦି ଆମ ମନଟା ଯଦି ଭଲ ନଥିବ ଯେତେ ଭଲ ଖାଇବା ଆଣିକି ଦିଅ ଯେତେ ଭଲ ଜିନିଷ ଆଣିକି ଦିଅ ଯେ ଯେତେ ଭଲ ପିନ୍ଧିବା ଆଣିକି ଦିଅ। ତମ ମନ ଟା ଯଦି ଭଲ ନଥିବ କଣ ସବୁ କିଛି କଣ ଖରାପ ଲାଗେ।
ଧନ୍ୟବାଦ ବନ୍ଧୁ। ଧନ୍ୟବାଦ ବନ୍ଧୁ ତୁମ ସହ ଆଲୋଚନା କରି ଅନେକ କିଛି ଶିଖିବାକୁ ମିଳିଲା।
ହଁ ମତେ ମଧ୍ୟ ବହୁତ ଭଲ ଲାଗିଲା। ଧନ୍ୟବାଦ ଧନ୍ୟବାଦ।
ସମୟ ର ସଠିକ ପରିଚାଳନା ଆଉ ସକରାତ୍ ଚିନ୍ତାଧାରା ଏବଂ ମ ସୁସ୍ଥ ଜୀବନ ଶୈଳୀ ମାନସିକ ଚାପ କମାଇବା। ରେ ସାହାଯ୍ୟ କରେ ମଧ୍ୟ।
ହଁ ଏଟା ବହୁତ ଠିକ କଥା ଏମତି ଯଦି ଆମେ ସବୁ ବେଳେ କଁ କହିଲୁ।
ମୁଁ କହିଲି ଯା ହଉ ଆମେ କିଛି ଗୋଟେ ଶିଖିଲୁ। ସମସ୍ତଙ୍କ ସହ ବି ଆମେ ସେଇୟା କରିବା କଥା ଯେମିତି ଏବେ ଖରା ହଉଛି। ସମସ୍ତଙ୍କୁ ଯେମିତି କହିବା କି। ଏବେ ଯେତେବେଳେ ଘରୁ ବାହାରକୁ ବାହାରୁଛନ୍ତି ସେମାନେ ସାଙ୍ଗରେ ଗୋଟେ। ଯୋଉଛତା ଆଉ ପାଣି ବୋତଲ ଆଗେ ନବା କଥା।
ହଁ ଏଟା ତ ନିହାତି ଦରକାର ଖାସ କରିକି ଯୋଉ ଆମ ବୁ ମାନେ ବହୁତ ଅ ପୁରୁଣା ଲୋକ ମାନେ ବୁଢା ବୁଢୀ ହେଇ ଛନ୍ତି ଯୋଉ ମାନେ ସେମାନଙ୍କୁ ଆମେ କହିବାକୁ ପଡିବ କି ଖରା ବହୁତ ହଉଛି ଛତା ଗୋଟେ। ଗୋଟେ ନେଇକି ଯିବା କଥା ହଁ ଏଟା ନିହାତି ଆବଶ୍ୟକ।
ଆଇବେ।
ପାଣି ବଟଲଟା ତ ନିହାତି ହଁ, ଚଷମା ମଧ୍ୟ ପିନ୍ଧିବା ଆବଶ୍ୟକ। କାରଣ ଚଷମା ନ ପିନ୍ଧିଲେ ଆଖିରେ ତାର ପ୍ରଭାବ ପଡିବ ନା। ସେଥିପାଇଁ ଆଉ କଣ କହୁଛୁ?
ଆଉ କଣ ଏଥର ରଜରେ କୁଆଡେ ବୁଲାବୁଲି ହେଇ ନା ନାଇଁ?
ମୁଁ ଭାବିଛି ଟିକେ ମୋ ମାମୁଁ ଘରୁ ଯିବି ବିଲି। କାରଣ ବହୁତ ଦିନ ହେଲାଣି ମାମୁଁ ଘରକୁ ଯାଇନି। ମାମୁଁ ଆଉ ମାଇଁ ସମସ୍ତେ ମତେ କହୁଥିଲେ କି ତାଙ୍କ ଘରୁ ଯିବା ପାଇଁ। ମୋତେ ପାଠ ପଢା ବ୍ୟସ୍ତ ଜୀବନରେ, ଆଉ କୁଆଡେ ସମୟ ବି ହଉନି ଯିବା ପାଇଁ। ତ ଏଥର ଭାବିଛି ଟିକେ ଯିବା। ଆମ ଘରେ ବି ଗାଡି ନାହିଁ, ବସରେ ଭାବୁଛି ଯିବି ବୋଲି ଆଉ।
ହଁ ମଁ ଯାଅ ଟିକେ ବୁଲି ଆସ। ତମକୁ ପୋଡ ପିଠା ବନେଇ ଆସେ।
ପୋଡପିଠା। ପୋଡପିଠା ସୁଜିରେ ବନେ କି ନା ଚାଉଳ ନା ବିରି, ଏଇଗୁରାରେ ବୋଧେ ସବୁ ବନେ ବୋଧେ।
ଆଉ ମୁଁ କିଛି କହିବି, ପୋଡ ପିଠା ବିଷୟରେ।
ହଁ କଉନ କହ। ନିଶ୍ଚୟ। ଆଉ ମତେ ବି କିଛି ଶିଖିବାକୁ ମିଳିବ।
ଏ ଯୋଉ ଫାଷ୍ଟ ଆମେ ଚାଉଳକୁ ଗୁଣ୍ଡ କରିବା। ଏଇ ଯୋଉ ବିରି ଜାଇରେ
ହଁ।
ଜାଇ ବିି ତାକୁ ଆଣ ଯେମିତି ବଟାଯାଏ, ତାକୁ ବି ବା ଟିକି ଫାଷ୍ଟ ଯୋଉ ଅଳେଇଚ, ଅଦା, ଗୁଡ ନଡିଆ ସବୁ ପକେଇକି ତାକୁ ମିକ୍ସ କରିକି ଯୋଉ ଗୋଟେ ପତ୍ର କଦଳୀ ପତ୍ର ରେ ଦେଇକି ତାକୁ ଢାଳି ଦବା। ଯେତିକି ଆମେ ଆଣ ସବୁ ଗୋଳେଇ ଥିବା, ଢାଳି ଦେଇକି ତା ଉପରେ ଆଉ ଗୋଟେ କଦଳୀ ପତ୍ର ଦେଇକି ନିଆଁ କିଛି ପାଉଁଶ ଫାଉଁଶ ଦେଇଦବା। ଆମେ ବି ଗୁଡେଇ ଦବା ପୋଡ ପିଠାକୁ ପୁରା। ନାଇଁ ନାଇଁ ଗୁଡ ବା ଦେଲେ ପୋଡ ପିଠା ହେଲା। ଆଉ ସେଟା ପୁରା ଦେଖିବ କଳା ଓପରଟା କଳା ପଡି ଆସିଲା ବେଳେ
କାଇ ମୁଁ ମୁଁ ନା ମୁଁ କଳା ମୁଁ କଳା ପଡି ନ ଥିଲା, ନାଲି ପଡିଥିଲା ମୁଁ ବାହାର କରି ଆସିବି, କିଛି ଖରାପ ହବ କି?
ହୁଁ, ଭିତର କଞ୍ଚା ଥିବ, ଖାଇ ହବନି।
ନା ମୁଁ କଞ୍ଚା ଖାଇଦେବି।
ଆ ଠିକ୍ ଅଛି। ସେଟା ଯଦି ତମେ ଖାଇପାରିବ ତ ଖାଇଦବ।
ନା ନା। ହଁ, କଳା ପଡିବା ଦରକାର।
ତା ପରେ ସେଠି ତା ହେଲେ ହେଇ ଆସିବ। ତା ପରେ ତାକୁ ବାହାର କରିଦବ। ଥଣ୍ଡା ହେଇସାରିଲା ପରେ ଖାଇବ।
ନା ମୁଁ ଗରମ ଗରମ ଖାଇବାକୁ ମତେ ଭଲ ଲାଗେ। ମୁଁ ଗରମ ଖାଇବି।
ଠିକ୍ ଅଛି। ଏଥିରେ ବି କିଛି ପ୍ରୋବ୍ଲେମ୍ ନାହିଁ।
କିନ୍ତୁ ମୋ ବୋ କିନ୍ତୁ ମୋ ବୋଉକୁ ଥଣ୍ଡା ଭଲ ଲାଗେ।
ତା ହେଲେ ତମେ ଗରମ ଖାଇଦବ। ତା ଆଉ ଅଳ୍ପ ରଖିଦବ, ତମ ବୋଉଙ୍କ ପାଇଁ। ମୋ ମା ଖାଇଦବ।
ହଁ ହଁ, ଯାହା କହିଲୁ। ଆଉ ଏଥର ରଜ ଆଡେ ଆମ ଘର ଆଡକୁ ଆସନୁ ବୁଲିବା ପାଇଁ।
ଟାଇମ୍ ହଉନି ଦେଖିବା ଯିବା ଆଉ। ଦି ଦିଦି ବି ଭଉଣୀ ବି କହିଚି ତାଙ୍କ ଘରୁକୁ ଯିବା ପାଇଁ ମାମୁଁ ଘରେ ବି କହିଚନ୍ତି ଯିବା ପାଇଁ। ମାଉସୀ ଘରେ ବି କହିଚନ୍ତି ଯିବା ପାଇଁ।
ଚାକିରି କରୁଚୁ ନା କଣ କରୁଚୁ ତୋର ସମୟ ହବନି ଆସିବୁ ନା।
ହଉ ଦେଖିଆ ଆଉ ସମୟରେ ବହୁତ୍ ଅଭାବ।
ହଁ ସମୟକୁ ଯଦି ଆମେ ସଦୁପଯୋଗ ନ କରିବା ନହେଲେ ଭବିଷ୍ୟତରେ ଆମେ ହଇରାଣ ହବା। ସେଥିପାଇଁ ସମୟକୁ ସବୁବେଳେ ଭଲେ ।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
ଆଉ କଣ କହୁଚୁ?
ଆଉ ଆଜି ରାତିରେ ଖାଇବା କଣ ତମର?
ସେଇ କଣ ସେଇ ସବୁ ପୁରୁଣା ଖାଦ୍ୟ ରୁଟି ଆଉ।
ହୁଁ, ଆମେ ତ ଓଡିିବା ଆମେ ତ ଓଡିଆ ଓଡିଆ ଖାଇବା ଖାଇବା ଆଉ।
ହଁ ଏଇଟା ବି ଠିକ୍ କଥା, ଆମୁକୁ ବା ଯେତେ ବାହାର ଖାଦ୍ୟ ଯେତେ ଭଲ ଖାଦ୍ୟ ଆଣି ଦେଲେ ବି ଆମୁକୁ ଭଲ ଲାଗିବନି।
ହ ଆମ ପଖାଳ ଭାତ ଆଉ ଶାଗ ବଜାରେ ଯେତିକି ଶାନ୍ତି ଅଛି ଆଉ କୋଉଥିରେ ନାହିଁ।
ହଁ ଏଟା ତ ବହୁତ୍ ଠିକ୍ କଥା। ତମ ଘରେ ସମସ୍ତଙ୍କୁ ଏଇରା ଭଲ ଲାଗେ ପଖାଳ, ଶାଗ।
ହଁ, ବେତୀ ଭଲ ଲାଗେ। ବୋହୁତ୍, ଆମ ତ ମାନେ ଆମେ ସିନା ଆଜିକା ଛୁଆ ମାନେ ଏଇଭଳିଆ କିଛି ଖାଉନାହାନ୍ତି ଆଗକାଳିଆ ମାନେ ସବୁ ଖାଉଥିଲେ କି ନାଇଁ?
ହଁ ହଁ ହଁ, ଏଇଟା ଠିକ୍ କଥା। ଆମ ଘରେ ବି ସମସ୍ତଙ୍କୁ ଭଲ ଲାଗେ ଖାସ୍ କରି ବାପାଙ୍କୁ ଭଲ ଲାଗୁଥିଲା ଏବେ ତାଙ୍କ ଦାନ୍ତ ଟିକେ ଖରାପ ହେଇଅଜିବାରୁ ସେ ଖାଇ ପାରୁ ନାହାନ୍ତି। ତ ଆମୁକୁ ଆମ ସମସ୍ତଙ୍କର ପ୍ରିୟ।
ହଁ, ଏବେ କିନ୍ତୁ ଖରା ଦିନେ ତ ସମସ୍ତଙ୍କୁ ହଁ ଭଲ ଲାଗେ, ମାନେ ଯେମିତି ଆମର ପାଗ ଚେଞ୍ଜ ହଉଚି, ବର୍ଷା ଚେଞ୍ଜ ହଉଚି